ହାଲୋ।
ହାଲୋ।
ହୁଁ କଣ କରୁଚ?
ଏ ଶୋଇଚି ଆଉ।
ଆଜି ବା କହୁଥିଲେ ଯିବ ବୋଲି କଲେଜେ ହାଲୋ।
ହଁ ଯିବି ଆଉ ସାଡ଼େ ଆଠଟା ଆ ହାଡ଼େ ଆଟ୍ ଟା ରେ ଯିବି ବସ୍ ଅଛି।
ପ ଆ ବର୍ଷା ତ ଢାଳୁଚି। ଆଉ କେମିତି ଯିବ?
ହୁଁ ଦେଖିବା ବର୍ଷା ଯଦି ଛାଡ଼ିଥିବା। ବସ୍ ରେ ଯିବୁ ନହଲେ ବାପାଙ୍କୁ କହିବୁ ନେଇକି ଛାଡ଼ିଦେବେ ଆଉ।
ଓହୋ ଆଉ?
ହୁଁ।
ଏ ଉଠିକି ଦାନ୍ତ ଘସିକି ଗାଧେଇକି ଖାଇକି ଯିବ?
ଆଜ୍ଞା।
ଅଁ ହଁ। ଆଉ ମୁଁ ପା ହେଇ ଉଠିଲି ଯାଇଁ ଗାଧେଇଲି। ଗାଧେଇକି ହେଟୁ ହେଟୁ ଏଯୋଉଁ ଆସିରି ହାଣ୍ଡିଶାଳ ପୋଛିଲି ପାଣି ଆଇଁଲି। ପାଣି ହାଣିକି ହେଠୁ ସେ ନାତି କି ଖାଇବାକୁ ଦେଲି ହେଠୁ କାମ ସାରିକି ଏ ଆସିକି ବସିଚି। ଆଉ ଇଏ ସବୁ ବିଲୁକୁ ଯାଇଛନ୍ତି ଆଜି ଆମର କାକୁଡ଼ି ତୋଳା ହୋଉଛି।
ହୁଁ।
ଆସିନାହାନ୍ତି କହିଥିଲି ଯୋଉ ଜାଳ ଆଣିବ ବୋଲି। ଆଣି ନାହାନ୍ତି। ଆଉ ଏ ଜହ୍ନି ଦିଟା ବୋଇତାଳୁ ଫୁଲ ଆଣିକି ଥୋଇଦେଲେ। ନା ଜାଳ ଥିଲେ ତୁ ରୋଷେଇ କରିବୁ।
ହୁଁ।
ଆମର ଗ୍ୟାସ୍ ବୁକିଂ କରିଛନ୍ତି ନାଇଁ ଦିଥର ବୁକିଂ କ କଲଣି ସେଉ ହୋଉନି କଣ ଆସୁନି। ମିସେଜ କିଛି ଆସୁନି ବ।
ଗ୍ୟାସ୍ ନଥିବ।
ହୁଁ ଦିଥର ବା ବୁକିଂ କଲେଣି। ଆସୁନି ତାପରେ ଆମର ବି ଜାଳ ମାଳ କିଛି ନାହିଁ ଆଉ ରୋଷେଇ କେମିତି କରିବୁ ମୁଁ ବି ବସିଛି। ଝିଅକୁ ବି ଆଜି ସ୍କୁଲକୁ ପଠେଇନି ଗଲାନି। ଆଉ
ହୁଁ।
ମୁଁ କହିଲି ଯାହା କହିଲା ବର୍ଷା ହେବ ମୁଁ ଯିବି କଣ କରିବି? ଆଉ ଗଲାନି। ତାପରେ ସେଇଠି ଛୁଆ ବି ଗଲେ ଡାକିଲେ। କହିଲା ନା ମୁଁ ବର୍ଷାରେ ତିନ୍ତିମିଣି। ହଉ ତମ ବାପା ହେରିକା ସବୁ ଯାଇଛନ୍ତି କାକୁଡ଼ି ତୋଳି।
ଆଜ୍ଞା।
ଉଁ ହୁଁ। ଆଉ ସେ ତୋଳିବେ କେମିତି? ଏମିତି ପ୍ରବଳ ବର୍ଷା ହଉଛି ମାନେ ତୋଳି ପାରିବେ କି ନା ବିଲରେ ତିନ୍ତିକି ବସିଥିବ, ଆଉ କଣ କରିବ? ଆଉ ତମ ମା ହେରିକା ଉଠି
ହଁ ଉଠିଲେଣି।
ହୁଁ ହୁଁ। ଏଇ ତମ ସାଙ୍ଗ ସାଙ୍ଗରେ କ ଆଜି ବୋଇତାଳୁ ଫୁଲ, ଜହ୍ନି ଭାଜି ଆଉ ପୋଟଳ ଆଳୁ ତରକାରୀ କରିବି, କଲରା ଭାଜିବି। ଆଉ ଭାତ ଦିଟା ରାନ୍ଧିବି। ଆଜି ତ ହଉଛି ଶନିବାର କି ଆଇଁଷ ମଇଁଷ ହବନି।
ହୁଁ ହୁଁ।
ହ ହ ତାପରେ ଯୋଉ ଝିଅ ପାଖକୁ ଯିବେ ବୋଲିକି ଇଏ କହୁଥିଲେ ଆଜି ମାନେ ଯିବେ ବୋଲିକି। ଆଉ ଏମିତି ତ ବର୍ଷା ଢାଳିଲାଣି ଆଉ ଯାଇପାରିବେନି ଝିଅ ଘରକୁ।
ହୁଁ
ଖରାପାଗ ହେଇଥିଲେ ଯାଇଥାନ୍ତେ ଆଉ ଏ ବର୍ଷାରେ ଯିବେ କେମିତି?
ହୁଁ
କଣ ହବ ଦେଖିଆ। ଆଉ କଣ କ ତମେ ଉଠିଲଣି ନା?
ନା ଉଠନି ଆଖିରୁ ନିଦ ଛାଡୁନି।
ହଁ ଶୋଇଲା ବେଳକୁ ତମର ଲେଟ୍ ହଉଛି। ଆ
ଆଉ ବର୍ଷା ପାଗ, ଉଠିକି କଣ କରିବି?
ହଁ ସେ ଉଠିଲେ ବି ସେ ଘରେ ବସିବ। ସେ ଶୋଇ ରହିଲେ ବି ଅନେଇଥିବ ବର୍ଷା ଢାଳୁଥିବ।
ହୁଁ ଉଁ
ଆଉ କଲେଜରୁ ଯେଉଁ ସାର୍ଟିଫିକେଟ୍ ଆଣିଲେ ଆଉ ପଢ଼ିବନି?
ହଁ ପଢିବି କଲେଜରୁୁ ମୋର ପାଠ ପଢା କରିବ। ପୁଣି ଆଉ ଗୋଟେ ପାଠ ପଢିବି।
ସେଲେ ହଷ୍ଟେଲରେ ରହିବ ନା ମାନେ ଘରେ?
ଦେଖାଯାଉ ଏବେ ତ ଯାହାକୁ ପଢିବି ସବୁ ଦୂର ଦୂରରେ। ଆଉ ପାଖପଖି ନୁହ, ହଷ୍ଟେଲ ରେ ରହିବାକୁ ପଡିବ ଆଉ।
କଣ ପରୀକ୍ଷା କହୁଥିଲା ଦେଲ?
ହଁ ପରୀକ୍ଷା ଦେଇଛି। ଦେଇଚି, ରେଜାଲଟ ବାହାରିବ ଆଉ।
ହ
କାଲି କଣ ରୋଷେଇ କରିଥିଲ ଆଇଁଷ?
କାଲି ସକାଳୁ ପୋଇଆଳୁ ଭଜା ହେଇଥିଲା। ତାପରେ ଆଳୁ ପିଆଜ ଭଜା। ତାପରେ ଖରା ବେଳକୁ ଉ ଶୁଖଣା ଭଜା ଛୁଇଁ ଆଳୁ ତରକାରୀ। ଡାଲି କଲରା ବଜା।
ହୁଁ।
ଆଉ ହେଇଥିଲା। ତାପରେ ରାତିକ ଉ ଡାଲି। ଆଳି ଭତା ଆମର ଭାତ ଖାଆନ୍ତି ସେମତି।
ହୁଁ।
ଏଇଆ ହେଇଥିଲା। ଆଉ ତମର କାଲି ରାତିରେ କଣ ହେଇଥିଲା।
ଆମ ଗଲେ ରୁଟି ଆଉ ଭଜା ହେଇଥିଲା।
ଓହୋ। ତମର ସମସ୍ତେ ରାତିରେ ରୁଟି ଖାଆନ୍ତି।
ଆଜ୍ଞା।
ହୁଁ।
ସମସ୍ତେ ନାହାନ୍ତି ଆଗରୁ ବଡଆ ପାଇଁ ଭାତ କହୁଥିଲେ। ଆଉ ଏବେହାନ୍ତି ଏ କ୍ଷୀର ଖାଉଛନ୍ତି ଆଉ।
ଓହୋ। ଓ ତମର ଗାଈ ଦୁଆଳିଆ ଅଛିଁ ଆଁ
ମୁଁ କହିଲି ଆପଣଙ୍କର କଣ ଖାନ୍ତି ରୁଟି ଖାଆନ୍ତି ନା ଆପଣ ଖାଆନ୍ତି।
ନା ଆମର ସୋମବାର ଗୁରୁବାର ଶନିବାର ରୁଟି। ଆଉ ସବୁଦିନେ ଭାତ। ରାତିରେ ଆଉ ମୁଁ ଏ ଝିଅ ନା କିି ମୁଁ ରଖେ କ୍ଷୀର ଅଧା ପା ପାଈ ପ ଆଧା ପାଈ ନି ରଖେ। ଆଉ ଯଉଦିନ ବାର ଆମର ରୁଟି ହେଇଥିବ ତ ଖାଇବ। ଆଉ ଯେଉଁଦିନ ନହେଲେ ଆମ ଉପହାରୁ ପଟେ ରୁଟି ଆଣିକି ଦେଇଦିଏ ଖାଇଦିଏ। ଆଉ ଏମିତି ଆଉ। ଆଉ ଘଡ଼ ଆଜ୍ଞା।
ଆପଣଙ୍କର ଏବେ ସବୁ କଣ ବିଲରେ ଲାଗିଛି ପନିପରିବା।
ଫସଲ କଲରା ଲାଗିଛି। ଉ କାକୁଡ଼ି ଲାଗିଚି। ଝୁଡ଼ୁଙ୍ଗ ଲାଗିଛି। ଜହନି ଲାଗିଛି।
ହୁଁ।
ବୋଇତାଳୁ ଲାଗିଛି। ଆଉ କଣ୍ଟା ବେଣ ବି ଲାଗିଛି। ହଁ କାକୁଡି ଏମିତି ସବୁ ମାନେ ପରିବା ଲାଗିଛି।
ହଁ।
ହଁ ବାରିରେ ବି ଭେଣ୍ଡି ଲଗେଇଛନ୍ତି। ଆଉ ପୋଇ
ହୁଁ।
ଓ ଖଡ଼ା ଏମିତି ସବୁ ଲାଗିଛି ପରିବା ଫସଲ ପରିବା ସବୁ। ହ୍ୟାଲୋ।
ଆଜ୍ଞା।
ହ୍ୟାଲୋ ହଁ ତମର କଣ ସବୁ ଲାଗିଛି?
ଆମର ସେଇ ଉ କାକୁଡି, କଲରା, ଜହ୍ନି, ଝୁଡ଼ଙ୍ଗ ପୋଟଳ ଏଗୁରା ସବୁ ଲାଗିଛି ଭେଣ୍ଡି।
ହୁଁ। ଆଉ ତ ମାମୁଁ ଘରେ କେତେ ଦିନ ରହିଲ ହାଲୋ।
ମୁଁ ମାମୁଁ ଘରେ ତିନି ଦିନ ରହିଲି ଆଉ।
ତମେ ମାମୁଁ ଘରେ ବହୁତ୍ ମଜା କରିଥିବ?
ହଁ ମାମୁଁ ଘର ମାମୁଁଙ୍କ ପୁଅର ଜନ୍ମଦିନ ଥିଲା କାଲି। ତା ପହର ଦିନ ଥିଲା ସେଦିନ ଭଲ ମଜା କଲୁ ମାଇଁ ମାଇଁ ଚାଉମିିନ ଆଣିଥିଲେ ସମସ୍ତଙ୍କ ପାଇଁ ଚାଉମିିନ ଖାଇଥିଲୁ। ଭଲ ମଜା
ହଉ ତମ ମାମୁଁ ଘରେ କଣ ସବୁ? ମାନେ କରୁଥିଲ?
ନା ନା ମାମୁ ଘରେ କିଛି ନାହିଁ ଏମିତି ଯାଇଥିଲି। ଡକ୍ଟର ଦେଖେଇବା ପାଇଁ ଡକ୍ଟର ଦେଖେଇଲି ଡକ୍ଟର ଦେଖେଇଲା ପରେ ତାପରେ ଘରକୁ ଆସି ସେଦିନ ଆମେ ପଳେଇ ଆସିଚୁ ହାରି।
ହଁ।
ସେଇଦିନ ଆସି ପାରିଲିନି ମୁଁ ସେଇ ଛଅଟାରେ ଘରେ ପହଞ୍ଚିଲି ମାମୁଁ ଘରେ। ଆଉ ଆସିପାଇଲୁନି। ଆମେ ରହିଗଲୁ ତା ପରଦିନ ଆସିଥାନ୍ତୁ ବର୍ଷା ଜୋରେ ହେଲା ବାପା ମନା କଲେ ଆସନା। ଆଉ ଆସିଲୁନି କାଲି ହି ଯିବୁ।
ଅ ହ।
ଓହୋ।
ସାଡେ ବି ପ୍ରବଳ ବର୍ଷା ହଉଥିଲା।
ଆଜ୍ଞା। ଆଜ୍ଞା।
ଆଉ କାଲି ପଳେଇ ଆସିବେ ହୁଁ।
ଆଜ୍ଞା।
ହଁ। ଘରେ ପା ଯୋଉ ରାତିଆଙ୍କ କିଛି ହେଇନଥିଲା ନା ହାଲୋ। ଏଇ ସଖାଳୁ ଏଇ ସଖାଳୁ ହେଲା। ଆଉ ଶନିବାର ହେଇଥିଲା ଆଜି ଶନିବାର କି ଆଠ ଦିନ ହେଇଗଲା। ମାନେ ବର୍ଷା ହବା। ଆଉ ଏମିତି ସକାଳୁ ସନ୍ଧ୍ ପନ୍ଦ କଲେ ଲୋକଙ୍କ ପଦାକୁ ବାହାରି ପାରିବେନି କି? କିଛି ଗାଧୁଆ ପାାଧୁଆ କି କିଛି କରିପାରିବେନି।
ହୁଁ ବା। ବର୍ଷା ଯୁତିରେ
ହଁ।
ହଉ କଣ କରିବି? ମ ନା ଚାଷୀ ଲୋକଙ୍କର ବହୁତ ହଇରାଣ ହୁଏ।
ହଁ।
ମାନେ ଫସଲଟେ ଲଗେଇଛନ୍ତି ତୋଳି ତୋଳି ପାରିବେନି ଏଇ ଯୋଉ ବେପାରୀ ବି ଆସିବେନି। ହଁ ସେମାନେ ବହୁତ ହଇରାଣ ହନ୍ତି।
ହଁ।
ଆମର ଏଇ ପାଖରେ କୋଉଠି ମାର୍କେଟ ନାଇଁ ନା ନେ ଏବେ ଯାଜପୁର ରୋଡ ନହେଲେ ବାରବାଟୀ। ଦୂର। ହଁ ଆଉ ପାଖରେ ମାର୍କେଟରେ ଥିଲେ ମାନେ ନେଇକି ବିକି ଦିଅନ୍ତ ଆଉ ତ ହଇରାଣ ହୁ ଆନ୍ଦନୀ ବେପାରୀ ନ ଆସିଲେ
ହୁଁ।
ହଉ କଣ କରିବି ଆଉ ହାଲୋ।
ଆଜ୍ଞା।
ଆଉ ବର୍ଷା ଟିକେ ଟିକେ ଛାଡି଼ଲା।
ହୁଁ ଆମ ଆଡ଼େ ପକଉଛି।
ଉଁ
ଆଉ ଛାଡ଼ିନି ପକଉଛି।
ଆଉ ତମ ଘ ମାନେ ତମ ଭଉଣୀ ମାନେ ସବୁ ଫୋନ୍ କରୁଛନ୍ତି ନା?
ହଁ ଫୋନ୍ କରୁଛନ୍ତି। କାଲି ମୋ ବଡ଼ ଭଉଣୀ ଫୋନ୍ କରିଥିଲା ତା ପୁଅ କୁ
ହଁ।
ଦେଖୁଥିଲି ଭିଡିଓ କଲ୍ କରିକି। ଆଉ ସାନ ଭଉଣୀ ମଝିଆ ହଉଣୀ ବି କଲ୍ କରିଥିଲେ।
ହଁ କଥା ହେଲ?
ହଁ ତା ସହିତ ବି କଥା ହେଲୁ। ମଝିଆ କଣଛି ବ୍ୟସ୍ତ ରହୁଛି କଥା ହୁଁ ଯେହେତୁ ତ ନଣଦହରେ ଅଛି ତା ନଣଦ ଘରୁ ପ୍ରାୟ ଆସୁଛନ୍ତି